ହ୍ୟାଲୋ।
ହ୍ୟାଲୋ ହଁ ମ୍ୟାଡ଼ମ୍ ନମସ୍କାର ଶୁଭ ସକାଳ।
ଶୁଭ ସକାଳ କେମିତି ଅ
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁବି ଭଲ ଅ ପଣ୍ଡ
ହଁ କଣ କରୁଚନ୍ତି?
ଏଇ ବସିକି ପଢ଼ା ପଢ଼ି କରୁଥିଲେ ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ମୋ ସାଙ୍ଗ ଗୋଟେ ସହ କଥା ହଉଥିଲି ଏମିତି।
ହଁ ହଁ ଆଉ ଖିଆ ପିଆ ସରିଲାଣି?
ହଁ ସରିଗଲାଣି ଆପଣଙ୍କ?
ହଁ ମୋର ସରିଗଲାଣି ଆଉ କୁଆଡେ ବୁଲା ବୁଲି ପାଇଁ ଯାଇ ଚେନା ନା କଣ ନା ଅଛନ୍ତି ବସିଚନ୍ତି?
ନା ଏମତି ବସିଚି ଯିବାର ଅଛି କୁଆଡେ ଗୋଟେ ଏମିତି ହଉ ଅ ଭଉଣୀ ଗୋଟେ ଆସିତ ତା ସହିତ ବାହାରକୁ ଯିବୁ କୋଉଠି ଗୋଟେ ଏମିତି ଭାବୁଚୁ।
ଓହୋ ହୋ। ଆଉ କୋଉ ଜାଗା ଭଲ ଲାଗେ ବୁଲିବା ପାଇଁ ଯିବା ପାଇଁ?
ହଁ ବୁଲିବା ପାଇଁ ସେ ୱେଷ୍ଟର୍ଣ ଓଡିଶା ଆମର ଯୋଉ ଅଛି ସମ୍ବଲପୁର ସାଇଟା ବରଗଡ ସମ୍ବଲ ଯୋଉ ଏରିଆ ଅଛି ସେଇଟା ଭଲ ଲାଗେ।
ହଁ ହଁ ହଁ ହଁ ସମ୍ବଲପୁର ମତ ତେବି ଭଲ ଲାଗେ ତାଙ୍କ ଭାଷା ବି ଶୁଣିବାକୁ ବହୁତ ବଢିଆ ଲାଗେ। ଆ ନା ବରଗଡ଼ କଥା ଜାଣିନି କିନ୍ତୁ ସୋ ମତେ ଭଲ ଲାଗେ ମୁଁ ତ କହିପାରିବିନି।
ହଁ ହଁ ହଁ ସେ ସମ୍ବଲପୁର ଆଉ ବର ଗଡ଼ ହଁ ବରଗଡ ଆଉ ସମ୍ବଲପୁର ଆଗରୁ ଗୋଟେ ଥିଲା।
ହଁ ହଁ ହଁ।
ମାନେ ଗୋଟେ ଡିଷ୍ଟିକ୍ ଥିଲା, ତାପରେ ଇଏ ବରଗଡ଼ ଟା ସେଠି ବାହାରିଛି ମାନେ ଭାଗ ହେଇକି ମାନେ ଏବେ ଏବେ କିଛି ବର୍ଷ ହଉଛି
ଟେଜିଲ୍ଲା ଥିଲା।
ହଁ ସେ ବରଗଡ଼ ରେ ତ ନୃସିଂହନାଥ ଇଏଗୁଡା ବହୁତ ସୁନ୍ଦର ଜାଗା ଅଛି।
ହଁ ମତେ ଭଲ ଲାଗେ ମୁଁ ଶୁଣିଚି ମୁଁ ତ କେବେ ଯାଇନି। କିନ୍ତୁ ମତେ ଭଲ ଲାଗେ ତାଙ୍କ କଥାବାର୍ତ୍ତା ତାଙ୍କ ଭାଷା ତାଙ୍କ ଚାଲିଚଳନ ମତେ ଭଲ ଲାଗେ। ତାଙ୍କ କଥା ଗୁଡା ବହୁତ ମିଠା ଥାଏ।
ହଁ।
ଆଉ ସେଇଟି କଣ ହଁ ହଁ ଆଉ କଣ? କେବେ କଣ ଫେଷ୍ଟିଭାଲ୍ ତାଙ୍କର କଣ ହୁଏ? ପର୍ବପର୍ବାଣି ତାଙ୍କର କେମିତି କଣ ପାଳନ କରନ୍ତି ଆପଣ ତ ଜାଣିଥିବେ?
ହଁ ଇଏ ଧନୁ ଯାତ୍ରା ଶୁଣିଥିବେ ମାନେ ସେଇଟା ତ ମାନେ ପୃଥିବୀ ପ୍ରସିଦ୍ଧ।
ହଁ ହଁ ଧ
ଆ ଧନୁଯାତ୍ରା ଗୋଟେ ହୁଏ ହଁ ମାନେ କୃଷ୍ଣଙ୍କ ଉପରେ ସେଇଟା ହୁଏ କୃଷ୍ଣ ତାଙ୍କ ମାନେ ମାମୁଁ ଘରକୁ ଯାଇକି କଂସ କଂସ କୁ ଯୋଉ ଅ ଅ ମାରନ୍ତି ସେଇଟା।
ହଁ, ହଁ, ହଁ, ହଁ, ହଁ।
ହୁଁ। ତ ବହୁତ ସୁନ୍ଦର ହେଇଥାଏ। ଆନ୍‌ ମାନେ ଆମର ସଂସ୍କୃତି ଏତିକି ନେଇକି ହଁ ମୁଁ ଦେଖିଥିଲି କି ହେଲେ ସେ ଯୋଉ ଆ ସେଇଟା ମାନେ ଓପନ ଏୟାର ଥିଏଟର ଟା ସେଇଟା। ତ ସେଇଟା ମୁଁ ଦେଖ ମାନେ ବସିକି ଦେଖିନି କିନ୍ତୁ ମତ୍ ତେ ଗୋଟେ ଦିଥର ମନେ ହଉଛି ଯାଇଥିଲି ମୁଁ ଦେଖିଥିଲି ସେଇଟା।
ହଁ ହଁ ହଁ ହଁ ମତ୍ ମତେ ବି ଭଲ ଲାଗେ କିନ୍ତୁ ମୁଁ ତ ଯାଇପାରିନି ମୁଁ କେତବେଳେ ସୁବିଧା ହେଲେ ଯିବି ଆଉ
ହଁ ହଁ ନିଶ୍ଚୟ ଦେଖ୍ ଖିବା କଥା ସେଇଟା ଶୀତଲଷଷ୍ଠୀ ବି ଆମ ସେପଟେ ଫେମସ୍। ମାନେ ଇଏ ସମ୍ବଲପୁର, ବରଗଡ଼ ସାଇଡରେ। ହଁ ହଁ ସବୁଆଡେ ହୁଏ। ଏ ହେଲେ ସେଇ ସି ଶୀତଳ ଷଷ୍ଠୀଟା ସମ୍ବଲପୁରରେ ବହୁତ ଫେମସ୍ ରହେ। ଆଉ ଧନୁଯାତ୍ରାଟା ସେଇ ବରଗଡ଼ରେ ଆଉ ନୃସିଂହନାଥ ମନ୍ଦିର ଅଛି। ତାପରେ ଆଉ ହରିଶଙ୍କର ଅଛି, ବହୁତ ବଢିଆ ଜାଗା ଗୁଡା।
ହଁ-ହଁ ଆପଣ ଯାଇଛନ୍ତି ବୁଲାବୁଲି କରିବାକୁ ନା
ହଁ-ହଁ-ହଁ ନା ମୁଁ ବୁଲିଛି, ସେ ଜାଗା ଗୁଡାକ ଦେଖିଛି।
ହୁଁ-ହୁଁ-ହୁଁ।
ହୀରାକୁଦ ଡ୍ୟାମ୍ ଅ
ହଁ-ହଁ ହୀରାକୁଦ ଡ୍ୟାମ୍ ଟା ମୁଁ ଯାଇଛି, ହୀରାକୁଦ ଡ୍ୟାମ୍ ସମ୍ବଲପୁର କୁ ମୁଁ ଯାଇଥିଲି ଛୁଆ ବେଳେ ବୋଧେ ମାଆଙ୍କ ସହିତ। ମାଆ ବାପାଙ୍କ ସହିତ ଯାଇଥିଲି ଯାହା ଆଉ ତାପରେ ତ ଆଉ ଯାଇନି। ମୁଁ ଯାଇଥିଲି ବଢିଆ ଜାଗାଟା ମତେ ବଢିଆ ଲାଗେ। ସେଇଠି ସବୁ ଭୋଜି କରିବା ପାଇଁ ବି ବହୁତ ଆସନ୍ତି, ବାହାରୁ ବି ଲୋକ ଆସନ୍ତି ପର୍ଯ୍ୟଟକ କ, ବୁଲାବୁଲି କରିବାକୁ ଆଉ ବଢିଆ ଲାଗେ ମତେ।
ହଁ ଆପଣଙ୍କୁ କୋଉ ଜାଗା ମାନେ ଭଲ ଲାଗେ ଏମତି ଓଡିଶାର?
ତେ-ଏ-ଏ ମତେ ଭଲ ଲାଗେ ମତେ କନ୍ଧମାଳଟା ବହୁତ ଭଲ ଲାଗେ। କନ୍ଧମାଳରେ ଆପଣ ଶୀତଦିନେ ଆସିବେ ବୁଲିବା ପାଇଁ ଆପଣଙ୍କୁ ବହୁତ୍ ଭଲ୍-ଭଲ୍ ଲାଗିବ ଶୀତ ବି ଏ ଏତେ ମାନେ ହଉ ଶୀତ ହଉଥିବ, ଶୀତ ସହିତ ଆପଣଙ୍କୁ ଭଲ ବି ଲାଗିବ ହଁ-ହଁ। ତା ମଜାଟା ହିଁ ଅଲଗା।
ଏଇ ସମୟରେ ଓଡିଶାରେ କୋଉ ଜାଗା ବୁଲିବାକୁ ଠିକ୍ ଥାଏ? ମାନେ ଏବେ ଯୋଉ ଟାଇମ୍ ଟା ଅଛି। ଓଡ଼ିଶାରେ ଏମିତି କିଛି, ହଁ ମାନେ ଏବେ ଜୋଉ ଚାଲିଛି ସିଜିନ୍ ଟା।
ଆପଣ ସେମିତି କିଛି ନାହିଁ ଆପଣ ଯଦି ଯୋଉଠି ଥଣ୍ଡା ଏରିଆକୁୁ ଯିବେ, ଏବେ ମୁଁ ଯେମିତି କହିଲି ଦାରିଙ୍ଗବାଡି। ଆପଣ କନ୍ଧମାଳର ଦାରିଙ୍ଗବାଡ଼ି ଆସନ୍ତୁ, ବୁଲିବେ ବଢ଼ିଆ ଲାଗିବ। ଥଣ୍ଡା-ଥଣ୍ଡା ଲାଗେ ସେଇଠି ପାଇନ୍ ଗଛ ଗୁଡାକ, ହଁ ସେଇଠି ପାଇନ୍ ଗଛ ଗୁଡାକ ଅଛି। ଦେଖିବାକୁ ବି ସୁନ୍ଦର ଲାଗେ, ଯିବେ ବୁଲିବା ପାଇଁ ସବୁ ଭୋଜି କରିବାକୁ ବି ବହୁତ ଲୋକ ଆସନ୍ତି ଆ ଶୀ ଶୀତ ଦିନରେ ସମସ୍ତେ ତ ବହୁତ ପର୍ଯ୍ୟଟକ ଆସନ୍ତି ବାହାରୁ ଏଇଠି ଭୋଜି ଭାତ କରିବା ପାଇଁ। ବୁଲାବୁଲି କରିବା ପାଇଁ ଆସ୍ ଅ ଆସନ୍ତି, ୱାଟର ଫଲ୍ ଗୁଡା ଅଛି ସେମାନେ ଆସନ୍ତି ସେଇ ଯୋଗୁଁ, ଆଉ ଆମ ବଢିଆ ଲାଗେ। ଆଉ କନ୍ଧମାଳରେ ଆପଣ ତ ଜାଣି ଏଠି ବି ଆମର ଅ-ଅ ନାରାୟଣ ଯାତ୍ରା ହୁଏ ଦି ବର୍ଷକୁ ଥରେ। ଦୁଇ ବର୍ଷକୁ ଥରେ ଆମର ନାରାୟଣ ଯାତ୍ରାଟା ହୁଏ ଆଉ ବହୁତ୍ ବଡ ହଁ ବହୁତ୍ ବଡ ଆକାରରେ ହୁଏ, ଆପଣ ଆସିବେ ବହୁତ୍ ବଢ଼ିଆ ଲାଗିବ ସବୁ ପ୍ରକାର ଦୋଳି ଆସେ। ପୁସ୍ତକ ଆସେ, ପୋଷାକ ପ୍ର ପତ୍ର ଆସେ, ବିଭିନ୍ନ ପ୍ରକାର ସାମ ଗ୍ରୀ ମଧ୍ଯ ଖାଇବାକୁ ପିନ୍ଧିବାକୁ ଲଗେଇବା ସବୁ ପ୍ରକାର ଆସେ, ଆପଣ ପୁରା କମ୍ ଦାମ୍ ରେ ବି ପାଇବେ ହେ-ହେ ସେଇ ଦି ବର୍ଷ୍ ଥରେ ବହୁତ ଲୋକ ଏତେ ଭିଡ ହୁଅନ୍ତି ଆପଣ ଯିବା କୁ-ଉ ରାସ୍ତା ବି ପାଇବେନି।
ଇଏ କନ୍ଧମାଳଟା ଆଦିବାସୀ ଏରିଆଟା ନା? ମାନେ ମତେ ସେମତି ଜାଗା ଟିକେ ଜାଣିବାକୁ ଭଲ ଲାଗେ, କେମିତି ଥାଏ ସେଇଟା?
ସେଇଟା ଥାଏ ତାହା ତାଙ୍କର ପରମ୍ପରା ଏବେ ତ ବିଜ୍ଞାନ ଆଗକୁ ଗଲାଣି, ଆଉ କିଏ ଏତେ ତାଙ୍କ ପରମ୍ପରା ଅନୁସାରେ ରହୁନାହାନ୍ତି। କିନ୍ତୁ ବହୁତ ଗୁଡ଼ାଏ ଲୋକ ଅଛନ୍ତି, ଯୋଉମାନେ କି ତାଙ୍କର ମାନେ ଯାହା ଅ କିଛି ପର୍ବପର୍ବାଣି ନେଇକି ସେମାନେ ଟିକଏ ସେଲିବ୍ରେଟ୍ କରନ୍ତି ତାଙ୍କର। ଆଉ ବହୁତ୍ ଗୁଡାକ ତାଙ୍କର ଅଲଗା-ଅଲଗା ପରମ୍ପରା, ବାହାରୁ ବି ଲୋକ ଆସିକି ଏଇଠି ରହିଚନ୍ତି। ଏଇଠି ଅଛନ୍ତି ତାଙ୍କର ଅ ମାନେ ଲୋକ ଯୋଉମାନେ ବାହାରକୁ ଆସିକି ଅଛନ୍ତି ସେମାନେ ବି ଏଇଠି ଆଉ ଜାଗା ଛାଡିକି ଯାଉନାହାନ୍ତି, ତାଙ୍କୁ କନ୍ଧମାଳ ଭାରି ବଢିଆ ଲାଗୁଛି, କହୁଛନ୍ତି କନ୍ଧମାଳ ଜାଗାଟା ବହୁତ୍ ସୁନ୍ଦର୍। ଥଣ୍ଡା ବି ଲାଗେ, ସବୁ ଜାଗା ଅପେକ୍ଷା ଏଇ ଜାଗାଟା ବହୁତ୍ ଟିକେ ଥଣ୍ଡା ଲାଗେ।
ହଁ ମତେ ସେ ଥଣ୍ଡା ଏରିଆ ଗୁଡା ପସନ୍ଦ।
ଭଲ ଲାଗେ। ଥଣ୍ଡା ଏରିଆରେ ରହିବା ପାଇଁ ଟିକେ ଭଲ ଲାଗେ ସମସ୍ତଙ୍କୁ ବୁଲାବୁଲି କରିବାକୁ ଏଇଠି ପାହାଡିଆ ଅଞ୍ଚଳ, ଆପଣ ଯିବେ ଯୁଆଡେ ଯିବେ ଜଙ୍ଗଲ ପାଇବେ। ଗଛପତ୍ର ପାଇବେ। ଭଲ ଲାଗେ ପ୍ରାକୃତିକ ଇଏଟା ଭଲ ଲାଗେ।
ହଁ-ହଁ।
ହଁ।
ବଢିଆ ଜାଗାରେ, ମାନେ ଆପଣଙ୍କୁ ଭଲ ଲାଗୁଛି ଭଲ ଜାଗା ଟା ଆଉ। ହେ ହେ ହଁ ମୁଁ ଦେଖିନି ସେ କନ୍ଧମାଲ ଏରିଆ ଟା। କେବେ ଗୋଟେ ହେଲେ ମାନେ ସୁବିଧା ହେଲେ ଦେଖିବାକୁ ହଁ
କୋଉଠିିକି ନ ଗଲେ ନାଇଁ, ଆପଣ ଯିବେ ଆମର ଦାରିଙ୍ଗବାଡି କୁ। ଦାରିଙ୍ଗବାଡି ଗଲେ ଆପଣଙ୍କୁ ସବୁ ଜିନିଷ ମିଳିଯିବ।
ହଁ ସେଠି ଇଏ ବରଫ ଇ ସବୁ
ହଁ ବରଫ ପଡେ, ଆଗରୁ ତ ପଡୁଥିଲା। ଅ ଏବେ, ଏବେ ଚାରି ପାଞ୍ଚ ବର୍ଷ ହେବ ଏବେ ପଡ଼ୁନି
ଆ ଏବେ ଗଲୋବାଲ୍ ୱାର୍ମିଂରେ
ହଁ ଗ୍ଲୋବାଲ ୱାର୍ମିଂ ବହୁତ ହେଲାଣି, ଗରମ ତ ଏତେ ହଉଛି ଆଉ ମାନେ ସହ୍ୟ କରି ହଉନି।
ହଁ। ଏ ବର୍ଷର ଯୋଉ, ମାନେ ତାପ ମାତ୍ରା ଟା ଖରାରେ ହଁ ବହୁତ ଅଧିକ। ହୁଁ
ପଇଁଚାଳିଶ ଡିଗ୍ରୀ ନା କେତେ ଥିଲା। ଆଉ ହଁ ବହୁତ ଥିଲା। ଆଗରୁ ଏତେ ତ ଆମର ଏଇଠି କନ୍ଧମାଳରେ ରୁହେନି। କିନ୍ତୁ ଏଥର ଅଧିକ ମାତ୍ରାରେ ଯାଇଛି।
କନ୍ଧମାଳରେ ସେତିକି ମାନେ, ଅଲଗା ସାଇଡ ଗୁଡାକରେ ଆହୁରି ଯାଉଥିବ। ଯାଇ ଥିବ ହଁ ପଚାଶ, ବାବନ ଯାଏ ଯାଇଛି। ହଁ
ହଁ ହଁ ହଁ ବୁଝ
ହୁଁ।
ଶୀତ ଦିନ ଟା ଟିକେ ଭଲ ଲାଗେ। ଆଉ ଆପଣଙ୍କୁ କ ଋତୁ ଭଲ ଲାଗେ? ଶୀତ, ଆ ଶୀତ ଋତୁ ସମସ୍ତଙ୍କର ପ୍ରିୟ। ମତେ ବି ଶୀତ ଋତୁ ତୁ ଭଲ ଲାଗେ। ମତେ ବର୍ଷା ଋତୁ ବି ଭଲ ଲାଗେ, କିନ୍ତୁ ବର୍ଷା ଋତୁରେ ଏଇଟା ଅସୁବିଧା ହୁଏ ଯେ, ଆପଣ ଯଦି କିଛି କାମରେ ଯାଉଥିବେ, ଏ ହଠାତ୍ କିଛି କାମରେ ବାହାରିବି, ଯାଇପାରିବେନି, କାରଣ ବର୍ଷା ହଉଥିବ। ସେ ସମୟରେ ଯାଇହବନି, ଆଉ ବୁଲାବୁଲି କରିବା ପାଇଁ ବି ଆପଣଙ୍କୁ ଆଉ ଭ ମାନେ ଟିକେ ସୁବିଧା ମିଳିବନି। ବର୍ଷା ହଉଥିବ, କାଦୁଅ ଥିବ। କିନ୍ତୁ ଯେତେବେଳେ ଘରେ ବସିଥିବେ, ବର୍ଷା ହଉଥିବ, ତା ସହିତ ପକୁଡି ନେଇଯିବେ। ଚା ନେଇଯିବି ବସିବେ
ହଁ ସେଇଟା ତ ବର୍ଷାର ମଜା ମାନେ ପୋକୋଡି ଚା ହେଇଛି ଆଉ ଟିକେ ଧୀରେ ଧୀରେ ଧିମେ ଧମେ ମାନେ ମ୍ୟୁଜିକ ଟାଇକେ ଟି ବା
ହଁ ହଁ ହଁ ଗୀତ ସଙ୍ଗୀତ ଆଉ ତା ସହିତ ବହୁତ ମଜା ଲାଗେ। ମତେ ଭଲ ମତେ ବର୍ଷା ଋତୁ ଏମିତି ନୁହେଁ ଯେ ଭଲ ଲାଗେନି ମତେ ଭଲ ଲାଗେ କିନ୍ତୁ ସବୁଠୁ ଅଧିକ ଶୀତ ଋତୁ ଟା ଭଲ ଲାଗେ କାରଣ ଆମେ ସବୁ ଜିନିଷ ପନିପରିବା ବି ଭଲସେ ପାଇପାରିବା। ଆଉ
ଖରା ଋତୁ ଟା ମତେ ଖାଲି ଖାଇବା ପାଇଁ ଭଲ ଲାଗେ, ମାନେ ସବୁ ମାନେ ଫଳ ଗୁଡା ମିଳେ ମିଲେ ନାଇଁ?
ହଁ ହଁ ହଁ ଖରାଦିନରେ, ଶୀତଋତୁରେ ଟିକ ଟିକେ ଅଧିକ ମିଳେ ଆଉ ଶୀତ ଋତୁ ଟା ଟିକେ ଆମର ଭେଜିଟେବଲ୍ସ ଏ ଯୋଉ ପନିପରିବା ହେରିକା
ହଁ ନାଇଁ ଖରାରେ ଇଏ ଆମ୍ବ ଲିଚି ଆ ଏସବୁ ବୁ ପାଇଁ ମତେ ଭଲ ଲାଗେ। ଖାଲି ଖରା ମାନେ ଖାଇବା ପାଇଁ ଭଲ ଲାଗେ ନହଲେ ଖରା ମାସ ଟା ମତେ ବହୁତ ଇଏ
ଖରା ମାସ ଟା କାହାକୁ ଭଲ ଲାଗେନି କାରଣ ଗରମ ହୁଏ ସୋ ଲୋକ ଶୋଇ ପାରନ୍ତିନି। ସେଥିରେ ପୁଣି ପାୱାର କର୍ଟ ଯୋଉ କରିଦିଅନ୍ତି ଆଉ ଲୋକ ସେଥିରେ ଆହୁରି ବିରକ୍ତି ହୁଅନ୍ତି।
ହଁ ପରା।
ଆ ସେଇ କଥା ଆଉ।
ହଁ ଏଥର ତ ପୁଣି ବର୍ଷା ଆସିକି ପୁଣି ଶୀତ ହେଇଯିବ ପୁଣି ପୁଣି ଖରା ଏ ତ ଚାଲିଥିବ ହଁ ହୁଁ ହୁଁ।
ଏବେ ତ ଆଉ କେତେ ଅଳ୍ପ ଦିନ ରହିଲା ଏଇ ମାସେ ଭିତରେ ତ ପଳେଇବ ଖରା ଦିନ ସେ ଲେ ବର୍ଷା ଦିନ ପୁଣି ଆସିଯିବ।
ହୁଁ ହଉ ମ୍ୟାଡାମ ଆପଣଙ୍କ କଥା ଶୁଣିକି ବଢିଆ ଲାଗିଲା ଆଉ।
ମୋତେ ବି ବଢିଆ ଲାଗିଲା ହଉ ଧନ୍ୟବାଦ ଧନ୍ୟବାଦ।